ହ୍ୟାଲୋ।
ହ୍ୟାଲୋ।
ବା ଘରକୁ ଆସ ହଁ।
ଆଉ ଶୁଭା ଯାଉଛି ନା? ହ୍ୟାଲୋ।
ହଁ ସୁଭା ହଉଛି।
ହଁ। ହଉ ଯେ ନେଟୱାର୍କ ପାଇଁ ନା ଶୁଭା ଯାଉନି ତ ସେଥିପାଇଁ ପଚାରୁଥିଲି।
ହଁ ହଁ।
ହଁ ଆଉ କଣ କରୁଛ?
କେହି ନାଇଁ ଧୋଇ ଧୁଆ ହଉଥିଲି ଲୁଗା ପାଲଟିକି ଧୂପ ଦେମି ବୋଲି।
ଆ ହୋ ହୋ ଆ ଦେଇ ସାରିଲଣି ନା।
ନା ଟାଇମ ହେଇନି ତ।
ହଁ। ଆଉ
ତମେ କଣ କରୁଥିଲ??
କିଛି ନାଇଁ ବାହାରକୁ ବସିଛି। ବର୍ଷା ଆସିଥିବ ନା ଟିକେ ବସିକି ଦେଖୁଛି ବାହାରେ ଆଉ ଥଣ୍ଡା ଥଣ୍ଡା ଲାଗୁଛି। ହେଲୋ ହଁ।
ହଁ ବର୍ଷା ତ ତିନି ଦିନ ହେଲା ଲାଗିକି ରହିଛି ଆଉ ଆଜି ଟିକେ ବିିଜୁଳି ଘଡଘଡି ଏମିତି ହଉଛି ଲାଇନ ବି କାଟି ଦଉଛି।
ହଁ। ଆମ ପଟେ ବି ସେ ଆଜି ଆଜି ଦେଇ ନ ଥିଲା ଏବେ ଟିକେ ପାଗ କରୁଛି ଦବ ଆଉ।
ହୁଁ।
ହଁ ଆଉ କଣ ଖାଇଥିଲେ?
ସେଇ ତ ଭାତ ଡାଲି ମାଛ। ଥଣ୍ଡା ଏମିତି ମୁଁ ତ ଆଜି ରବିବାରେ ଖାଏନାଇ ଆଇଁଷ ଆଉ।
ହଁ ହ।
ହଁ। ହଲୋ।
ହୁଁ।
ହଉ ଦେହ ଠିକ୍ ଅଛି।
ହଁ।
ହଁ ଆଉ ଘରେ ସମସ୍ତେ କଣ କରୁଛନ୍ତି? ହାଲୋ
ଘରେ ଘରେ ସେ ପୁଅ ଦି ଜଣ ବାହାରେ ଅଛନ୍ତି।
ନା।
ହୁଁ।
ହଁ। ଆଉ ତୁମର ସବୁ କିଏ କିଏ ଅଛନ୍ତି?
ଅ ଆମେ ଅଛୁ ସାଙ୍ଗ ପିଲା। ଆମର
ହୁଁ।
ତମ ଭାଇ ଭଉଣୀ ଅଜା ଆଈ ଏବେ ତ ମୁଁ ଅ ହଷ୍ଟେଲ୍ ରେ ହିଁ ଅଛି ଯେ ସାଙ୍ଗମାନେ ଅଛନ୍ତି ଆଉ। ହଁ
ହଁ।
ହଲୋ
ରଜରେ କୁଆଡେ ଯାଇଥିଲ ନା କଣ କରୁଥିଲ?
ଆମେ କୁଆ ଏତେ କୁଆଡେ ଯାଇନୁ ଘରେ ହିଁ ଆସିଥିଲେ ଗେଷ୍ଟ ଆସିଥିଲେ ତାଙ୍କୁ ସହିତ ଥିଲୁ ଖାଇଲୁ ପିଇଲୁ ସେ ରଜ ଦୋଳି ଚେଲିଲୁ ଗାଁ ମେଳା ବୁଲିଲୁ ଆଉ ବେଶୀ କିଛି ଦିନ ହେଲୋ
ହଁ ଆଉ ପିଠା ସବୁ କଣ କଣ କଲ? ପିଠା।
ପିଠା କରିଥିଲେ କାକରା ପିଠା, ଆରିସା ପିଠା। ଆ ପୁଣି ଆଉ ଥିଲା ବହୁତ ସାରା ମିଠା ସବୁ କଦଳୀ ଫଳ ସବୁ ନିଆଁ ନିଆଁ ଚାଲିଥିଲା ଆଉ ହେଲା।
ହୁଁ ହଁ ରଜରେ ତ ସେଇ ହୁଁ।
ଆଉ ତମେ ମନେଇଲ?
ରଜ।
ହାଲୋ ହଁ।
ହଁ ରଜରେ ଆମେ ସେ ରଜରେ ଆମର ଦୋଳି ପଡିଥିଲା। ଆଉ ଉଁ ସଖାଳୁ ସବୁ ଗାଧେଇ ପାଧେଇକି ଆସି ଥିଲୁ ଆଉ ଉଁ ସବୁ ପ୍ରକାର ପିଠା ଆରିସା ପିଠା, କାକେରା ପିଠା, ମଣ୍ଡା ପିଠା, ଇଟିଲି ପିଠା, ଚ କୁଳି ପିଠା ସବୁ କଲୁ ବନ୍ଧୁ ଘରୁ
ହଁ।
ଏଇ ସବୁ ଆ ଆଉ ବନ୍ଧୁ ସବୁ ଆସିଲେ ବନ୍ଧୁବାନ୍ଧବ ସବୁ ଆସିଥିଲେ। ଆଉ ରୁ-ରୋଷେଇ ହେଲା ହଁ ମାଂସ ମାଂସ ମାଛ କଲୁ ସେମାନେ ଖାଇ ଖୁଆକିରି ଗଲେ। ତା ପରଦିନ ତ ରଜ ସଂକ୍ରାନ୍ତିରେ ହେଲାନି ଆଇଁଷ ତା ପରଦିନ ବି ହେ ହେଲାନି ଗୋଟେ ଦିନ ଯାହା ଆଇଁଷ ହେଇଥିଲା ଆଉ।
ହଁ।
ହଁ।
ଚାଲିଛି ଆଉ ଏସବୁ ଆଉ ରଥଯାତ୍ରା କୁଆଡ଼େ ଯିବେ ବୁଲିବା ପାଇଁ?
ଏ ରଥଯାତ୍ରା ତ ସବୁ ପାଖ ଆଖ ଗାଁରେ ସବୁଠି ରଥଯାତ୍ରା ଏଇନାକେ ହେଲାଣି।
ହଁ।
ହେଲାଣି ଯାହା ହେନେ ପ୍ରସିଦ୍ଧ ହଉଛି ପୁରୀ ଆଉ। ଆଉ ଅ କାଳିଆର ହୁଁ କାଳିଆର ଡୋରି ଲାଗିଲା ମାନେ ଯାହାଠି ଡୋରି ଲାଗିବ ସିଏ ଯିବ।
ଅଁ ଆଚ୍ଛା ହଁ।
ଦେଖିଆ ଠାକୁରଙ୍କ କ ଇଏରେ ଯଦି ତାଙ୍କ ଯିବାରେ ଥିବ ଯିମୁ ମାନେ ପାଖରେ କୋଉଠି ଦେଖେଇ ବୁଲି ବୁଲା ଆସିକି ଦେଖି ଆସିମୁ ଟିକେ ଆଉ।
ହଁ ଭାଗ୍ୟରେ ଥିଲେ ତ ଦେଖିବ ନା।
ଭାଗ୍ୟରେ ନଥିନେ କେହି ଦେଖିପାରିବେନି।
ଅଁ ଆଉ ଅ ସେଠି ଗଲେ ଏବେ ଯଦି ରଥଯାତ୍ରା ଉପରେ ଯଦି ଗଲେ ବି ତ ଏତେ ଭିଡ ଯେ ଲୋକ ଚାପି
ହୁଁ
ହେଇକି
ଭିଡ ତା ମାନେ ପୁରୀରେ ସବୁବେଳେ ଭିଡ କିନ୍ତୁ ରଥଯା
ହୁଁ ହୁଁ।
ଉଁ ଯୋଉ ଅକ୍ଷୟୀ ତୃତୀୟା ଆଉ ଅନ୍ୟା ନ୍ୟ ଏଇ ଯୋଉ ଅ ବହୁତ ବହୁ ତୁ ଇଏରେ ସେମାନେ ବହୁତ ଜାମ ଯେ ଯାଇ ହଉନି। ଘର ବି ମିଳୁନି ଆଉ ରଥଯାତ୍ରାରେ ତ ପୁରା ସବୁ ଫ୍ରି ଟ୍ରେନ ଫ୍ରି, ଖାଇବା ଫ୍ରି, ଶୋଇବା ଫ୍ରି, ରହିବା ଫ୍ରି ସବୁ ଫ୍ରି।
ହଁ ଏତେ ଭିଡ ବି ହଉଥିବ।
ହଁ ବା ଯାଇପାରିବେ।
ହଁ। ହ୍ୟାଲୋ ହଁ। ଆଉ କୁହନ୍ତୁ। ଆଁ ମୁଁ ଏବେ ଉଁ ପାଠ ପଡୁଛି ଆଉ।
ହୁଁ।
ହଁ।
ପାଠ ପଢା ଜୀବନ ଟା ବହୁତ ଖୁସି। ସବୁଠୁ ପାଠ ପଢା ଜୀବନ ଟା ଖୁସି।
ହଁ ପା ପାଠପଡା ବି ଖୁସି କେତେବେଳେ କଷ୍ଟ ଲାଗେ।
ସେ ଟିକେ ପାଠ ପଢାରେ ଇଏ ନହେଲେ ନାଇ। ପାଠ ପଢା ଜୀବନ ଟା କେତେ ସାଙ୍ଗ ସାଥି ହେଇ। ମଜା କରିବୁ କେତେ ଇଏ ଲାଗିବ ଆଉ ଜୀବନରେ ଆଉ। ହଉଚି ସେମିତିଆ ଖୁସି କଣ ଆସିବ କି।
ହଁ। ଭ ଲାଗେ ଆଉ।
ହୁଁ ହଁ।
ଏହି ସମୟ ଏଟା ମିଳିବନି ହେଲୋ।
ନା।
ହଁ ଏଇଟା
ଆଉ ତୁମ ଗାଁରେ ଆଉ ସବୁ କଣ କର।
ଘରେ।
ଆଉ ତୁମ ଗାଁରେ କଣ ପାଳ।
ପାଉ କହିଲେ ଅଲୋ।
ରଥଯାତ୍ରା ତାପରେ ଯୋଉ ହଁ।
ହଁ।
ହ୍ୟାଲୋ।
ହଁ ଶୁଣୁଛି ହ୍ୟାଲୋ।